ନମସ୍କାର।
ଭାଇ ନମସ୍କାର।
କଣ କରୁଛ ଭାଇ?
ଏଇ ଭାଇ ବସିଛି।
ଆଉ ସବୁ ଖବର ସବୁ ଭଲ।
ହଁ ଭାଇଖବର ସବୁ ଭଲ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ହୁଁ ସକାଳେ କଣ ଖାଇଥିଲ?
ସକାଳେ ଖାଇଥିଲି ଭେଣ୍ଡି ଆଳୁ ଭାଜି, ରୁଟି, ଆମ୍ବ।
ହୁଁ, ଆଉ ଖରାବେଳେ?
ଖରାବେରେ ଖାଇଛି ଭାତ, ଡାଲି, ଶାଗ ଭଜା, ଆମ୍ବ ଖଟା।
ହୁଁ। ଆଉ ସବୁ ଭଲ ନା।
ହଁ ଭାଇ ସବୁ ଭଲ। ତମର କଣ ଭଲ ଖବର?
ହୁଁ ମୋର ସବୁ ଭଲ ଖବର ଆଉ। ଆଉ ଭଲ ଚାଲିଛି ଘରେ ଆଉ ହୁଁ। ସକାଳେ ଖାଇଥିଲି ଆଳୁ ଭଜା, ରୁଟି।
ଖରା ବେଳେ ର କଣ ଖାଇଲ?
ହୁଁ, ଖରାବେଳେ। ଏ ଖାଇଥିଲି କଣ ବିରିୟାନୀ ଖାଇଥିଲି ଆଉ ଇଏ।
ବିରିୟାନୀ କଣ ବିରିୟାନୀ କଣ ଘରେ ତିଆରି ହେଇଥିଲା?
ନା ନା ସାନ ମା ଘରେ ଦେଇଥିଲେ।
ତାଙ୍କ ଘରେ ରୋଷେଇ ହେଇଥିଲା ବିରିୟାନି।
ହୁଁ। ଆଉ ସବୁ ଭଲ ନା?
ହଁ ଆମେ ସବୁ ଭଲ। ତମ ଆଡେ କାଲି ବର୍ଷା ହେଇଥିଲା ରାତିରେ?
ହଁ ରାତିରେ କାଲି ବହୁତ ବର୍ଷା ହେଇଛି। ଦିଟା ରୁ ବର୍ଷା ହେଲା ଆଉ। ବହୁତ ବର୍ଷା ହେଇଛି ଆମ ଆଡେ।
ହଁ ପାଗ ମାଗ ଖୋଲିଛି ସକାଳୁ?
ନା ନା ସେଇ ଅନ୍ଧାର କରି ରଖିଛି ଆଉ। ଏଇ ଟିକେ ଖରାବେଳେ ଟିକେ ଟିକେ ପକେଇଥିଲା। ହେଲା। ତାପରେ ଛାଡିଦେଲା ଆଉ।
ହଁ ମୁଁ ବି ନମାଜ୍ ପଢିବାକୁ ଆସିଲି। ପଢୁଥିଲା ଟୋପା ଟୋପା ପଡୁଥିଲା ମୁଁ ଯାଇକି। ଖାଇକି ଟିକେ ଶୋଇ ଯାଇଥିଲି ଏଇ ଉଠିନି।
ହୁଁ। ଆଉ ତମର ସବୁ ସବୁ ଘରେ ଭଲ ଚାଲଛି ନା?
ହଁ ସବୁ ଘରେ ଭଲ୍ ନା ବାପା ଆସନାହାନ୍ତି ଆସିବେ।
ଉଁ ହୁଁ ମାପା କେବେ ଆସିବେ?
ବାପା ଆସିବେ ଏ ବର୍ଷା ଦିନ ଗଲା ଦି ତିନ୍ ତ୍ ମାସ୍ ପରେ ଆସିବେ ବୋଧେ।
ଅହ। ହଁ ବାଏ ଭାଇ କଁ କରୁଚି?
ଭାଇ ଥିଲା କଁ କମ୍ପ୍ୟୁଟର ଯିବ କ ଯିବ ବୋଧେ କମ୍ପୁଟର୍ କରିଆ ପାଇଁ।
ହଁ ହୁଁ। ଭାଇ କଁ କହିଥିଲି କହନି ଗୋଟେ କୋ କୋଶ୍ଚିିନ୍ ପଚାରିଥାନ୍ତି ତୁ ତାର ଆନ୍ସର ଦେଇପାରିବୁ?
ହଁ।
ଅ ହଉ ଠିକ୍ ଅ ଚି ମୁଁ କୋଶ୍ଚିିନ୍ ପ
କୋଶ୍ଚିନ୍ ପଚାର ଆନ୍ସର୍ ଦେମି।
ଭାରତ ଅ-ଅ-ଅ ଭାରତୀୟ ପତାକା କିଏ ନା ଭାରତୀୟର ଜାତୀୟ ପିତା କିଏ? ସରି।
ମହାତ୍ମା ଗାନ୍ଧୀ।
ଆଉ ଭାରତ କେବେ ସ୍ବାଧୀନ ହେଲା?
ପନ୍ଦର ଅଗଷ୍ଟ ଉଣେଇଶ ସଚାଳିଶ୍ ମସିହାରେ।
ଭାରତ ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ?
ଜବାହାରନାନ୍ ନେହେରୁ।
ଆଉ ଜାଲିଆନ୍ ବାଗ ଖାତ୍ୟାକାଣ୍ଡ କେବେ ହୋଇଥିଲା?
ଉଣେଇଶ ସଡ୍ଚାଳିଶ୍ ମସିହା।
ହୁଁ ଓଡିଶା ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ?
ଜବା ନେହେରୁ।
ମଧୁସୂଦନ ଦାସ୍।
ହଁ ଭାଇ ମଧୁସୂଦନ୍।
ଆ ପାଇକ୍ ବିଦ୍ରୋହ ନେତୃତ୍ବ କିଏ କରିଥିଲେ?
ପାଇକ ବିଦ୍ରୋହ କେବେ ହେଇଥିଲା?
ନା ନା ନେତୃତ୍ୱ କିଏ କରିଥିଲେ?
ପାଇକ ନେତୃତ୍ଵ ଜବାହାର୍ ନେହେରୁ କରିଥିଲେ।
ନା। ବକ୍ସି ଜଗବନ୍ଧୁ ବିଦ୍ୟାଧର।
ବିଦ୍ୟାଧର।
ଅ ହ ଉଁ-ଉଁ-ଉଁ ପାଇ
ପାଇକ ବି ଅଠରଶ ସତର ମସିହାରେ ହେଇଥିଲା।
ହଁ ଭାରତ ଛାଡ ଆନ୍ଦୋଳନ କେବେ ଆରମ୍ଭ ହେଇଥିଲା?
ଉଣେଇଶ ବୟାଳିଶ୍ ମସିହାରେ ଆରମ୍ଭ ହେଇଥିଲା।
ହୁଁ ବଢିଆ ଆନ୍ସର୍ ଦଉଚ ଆଉ। ଆହୁ ଉଁ ଗୋଟେ ପଚାରୁଚି ତାପରେ ତମେ କହିଅ ଆନ୍ସର୍ ଟା। କୋଶ୍ଚିନ୍ ଡାକିବ ମୁଁ ଆନ୍ସର୍ ଦେମି। ଭାରତ ଛଡା ଆନ୍ଦୋଳନ କେବେ ଆରମ୍ଭ ହେଇଥିଲା?
ଆଠେ ଅଗଷ୍ଟ ଉଣେଇଶ ବୟାଳିଶ୍ ମସିହାରେ।
ହଁ ପୁରା ଠିକ୍ ଠିକ୍ ଆନ୍ସର ଦଉଚ ଆଉ। ଆଉ ଅସହଯୋଗ ଆନ୍ଦୋଳନ ଆରମ୍ଭ କେବେ ହେଇଥିଲା।
ଉଣେଇଶହ କୋଡ଼ିଏ ମସିହାରେ।
ହଁ ତମେ ଏବେ ପଚାର।
ଭାରତୀୟ ଜାତୀୟ କଂଗ୍ରେସ କେବେ ପ୍ରତିଷ୍ଠା ହେଲା?
ହଁ ହଁ ଭା ଭାରତ ଜାତୀୟ କଂଗ୍ରେସ
କଂଗ୍ରେସ କେବେ ପ୍ରତିଷ୍ଠା ହେଲା!
ଅ ଅ ଅଠରଶହ ପଞ୍ଚାଅଶୀ ମସିହା।
ହଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରଥମେ ସଭାପତି କିଏ ଥିଲେ?
ଉ ଆ ବେନ ବେମ୍ ଭୋମେଶ ଚନ୍ଦ୍ର ବ୍ୟାନାର୍ଜୀ।
ଆ ପାଣିପଥର ପ୍ରଥମ ଯୁଦ୍ଧ କେବେ ହେଲା?
ହୁଁ ଅ ପନ୍ଦରଶହ ଛବିଶ ମସିହାରେ। ବାବାରୋ ଇବ୍ରାହିମ୍ ଲୋଦିଙ୍କ ମଧ୍ୟରେ।
ଆ ପାଣିପଥ ଦୂତ୍ ଦ୍ଵିତୀୟ ଯୁଦ୍ଧ କେବେ ହେଲା?
ପାଣିପଥର ଦ୍ଵିତୀୟ ଯୁଦ୍ଧ ଅ ପନ୍ଦରଶହ ଛପନ ମସିହାରେ ଆକବର ଓ ହୁମାୟଁଙ୍କ ଭିତ୍ ବି ଇଏ ମଧ୍ୟରେ ହେଇଥିଲା।
ଆ ପାଣିପଥ ତୃତୀୟ ଯୁଦ୍ଧ କେବେ ହେଲା?
ଆ ପାଣିପତର ତୁତିଅ ତୃତୀୟ ଯୁଦ୍ଧ
ଆଜ୍ଞା।
ଅ ପନ୍ଦରଶହ ଛପନ ମସିହାରେ ନା ନା ସରି ସରି ପନ୍ଦରଶହ ସତରଶହ ଏକଷଠି ମସିହାରେ ମରାଠା ଓ
ସହରରେ ଆଦବା ମଧ୍ୟରେ ହେଇଥିଲେ ହଁ।
ହଁ।
ମୋଗଲ ସମାଜ୍ୟର ପ୍ରତିଷ୍ଠା କିଏ କରିଥିଲେ?
ବାବର୍।
ଅଗବାର୍ ଙ୍କୁ କେଉଁ ଉତ୍ପାଦ ଦିଆଯାଇଥିଲା?
ଆକବର ମୋହନ।
ତାଜମହଲ କିଏ ନିର୍ମାଣ କରିଥିଲେ?
ସମ୍ରାଟ୍ ସାହାଜା।
କୋଣାାର୍ଙ୍କ ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ?
ରାଜା ନରସିଂହ ଦେବ ପ୍ରଥମ ମୁଁ ତମକୁ ପଚାରୁଚି।
ହଁ ଅ ହଁ ପଚାର।
କଳିଙ୍ଗ ଯୁଦ୍ଧ କେବେ ହେଇଥିଲା?
ଖ୍ରୀଷ୍ଟାବ୍ଦ ଦୁଇଶହ ଏକଷଠି ମସିହାରେ।
ହୁଁଁ ଆଉ କଳିଙ୍ଗ ଦ୍ୱିତୀୟ ରେ ଅଶୋକ କଣ ଗ୍ରହଣ କଲେ?
ବୌଦ୍ଧ ଧର୍ମ।
ଆଉ ମୌଜ ସମ୍ରାଟ ତ ପ୍ରତି ଷ୍ଠିତ କିଏ ଥିଲେ ମୋଗଲ ସାମ୍ରାଜ୍ୟରୁ? ନା ନା ସରି ସରି ମୋୖଜ ସାମ୍ରାଜ୍ୟର? ମୌର୍ଯ୍ୟ ଚନ୍ଦ୍ରଗୁପ୍ତ ମୋମ୍ ମୌର୍ଯ୍ୟ। ଅ ୟା ଆଜ ଚାଣକ୍ୟ ଅନ୍ୟକ ନାମ କଣ?
କୌଟାଲ୍ୟ ବା ବିଷ୍ପୁଗୁପ୍ତ।
ଆଉ ସିନ୍ଧୁ ସଭ୍ୟତା କେଉଁ ନଦୀ ଉପକୂଳରେ ଅବସ୍ଥିତ ଆ ହଁ। ଅ ହରପ୍ପା ଓ ମହନଯୋଧା ଏବେ କୋଉଠି ଅବସ୍ତିତ?
ବର୍ତ୍ତମାନ ପାକିସ୍ତାନରେ।
ଭାରତ ଜାତୀୟ ପତାକା କେତେ କେବେ ନା କିଏ ଡିଜାଇନ୍ କରିଥିଲେ?
ପିଙ୍ଗଲ ବେହେଙ୍ଗ ଭି ଅଙ୍କା।
ଅ ଭାରତ ସ୍ଵାଧୀନ କେବେ ନା ଭାରତ ସମ୍ବଧ ତେବେ ଉ ଲୁଣ ହେଇଥିଲା? ଲାଗୁ ହ ସମ୍ବିଧାନ କେବେ ଲାଗୁ ହେଇଥିଲା? ଆଉ ପଚାରିବି ତମକୁ ହାଁ ଆଉ ପୁ
କଳିଙ୍ଗ ଯୁଦ୍ଧ ପରେ ଆକାଶ କଣ ଗ୍ରହଣ କରିଲେ?
ନା-ନା ରୁହ ମୁଁ ପଚାରୁିଛି ତମକୁର। ଫୁଲ କୋବି ଉପାଦାନ କୁହ କଣ କହ?
ଫୁଲକୋବି ଭିଟାମିନ ସି ଭିଟାମିନ କେ ପେଟ୍ର ଫୋଲଟୋ, ପୋଟାସିୟମ ତନ୍ତୁ ପ୍ରଚୁର ପରିମାଣରେ ଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଏ। ହଜମକୁ ସୁଧାର ହାଡକୁ ମଜବୁତ୍ କରେ। ଏବଂ ଦେହକୁ ସୁସ୍ଥ ରଖିବାରେ ସହାୟକ ହୁଏ।
ତମେ ଆଉ ଗୋଟେ ମତେ ପଚାର।
ବନ୍ଧାକୋବିର ପୋଷଣ ଗୁଣ?
ବନ୍ଧାକୋବି ଭିଟାମିନ୍ ସି ଭିଟାମିନ୍ କେ ତେଣୁ ଓ ଅ ଆଣ୍ଟ ଆସିଡେଣ୍ଟ ର ଆଣ୍ଟି ବଏହା ଶରୀର ରୋ ରୋଗ ପ୍ରତିରୋଗ ଶକ୍ତି ବଢାଏ। ଯାହା ହଜମ ଶକ୍ତିରେ ଏବଂ ଓଜନ ନିୟମଣରେ ସାହାର୍ଯ୍ୟ କରେ। ଉପକାର କଣ?
ସରି।
ଭେଣ୍ଡିରେ ତନ୍ତୁ ଭିଟାମିନ୍ ଏ ସି ଓ ଫେଲକନ୍ ଅମ୍ଲ ଥାଏ। ଏହା ହଜମକୁ ଭଲ ରୋଗ ରକ୍ତରେ ଶିକାର ଳିତ ରଖିବାରେ ସାହାଯ୍ୟ କରେ ଏବଂ ଆଖି ପାଇଁ ଉପକାରୀ।
ହଁ ତାପରେ
କଲରାର ଔଷଧୀୟ ଗୁଣ?
କଲରାରେ ଭିଟାମିନ୍ ସି ଆ ଲୁଣ ଲୁହୁ ଓ ଆଣ୍ଟି ଅକ୍ସିଡେଣ୍ଟ ରହି ରହିଛି ଏହା ସହଜେ ହଜମ୍ ସୁ ରକ୍ତରେ ଶୀଘ୍ର-ଶୀଘ୍ର ନି ନିୟମ ତ ଅ ସହଜ ଏହା ହୋଇପାରେ ଏବଂ ରୋଗ ପ୍ରତିରୋଗ ଶକ୍ତି କୁ ବଢାଇଥାଏ। ତାପରେ ମୁଡାର ଉପକାରିତା
ମୂଳରେ ତନ୍ତୁ ଭିଟାମିନ୍ ସି ଓ ପୋଟାସିୟମ୍ ଥାଏ ଏହା ହଜମ କୁସହଜ କରେ। ଶରୀରକୁ ସତେଜ ରଖେ ଏବଂ ଯକୃତିର ସ୍ଵସ୍ଥ୍ୟକୁ ସମର୍ଥନ କରେ
ହୁଁ।
ପିଆଜର ଗୁରୁତ୍ତ।
ପିଆଜ ଭିଟାମିନ୍ ସି ତନ୍ତୁ ଓ ବିଭିନ୍ନ ଉପକାର ଉତ୍ପାଦନର ଯୋଗ ଥାଏ। ଏ ଏହା ଖାଦ୍ୟ ସ୍ୱାଦ ବଢାଇବା ସହ ଅ ହୃଦୟରେ ଶାନ୍ତି ଓ ହଜମ ପାଇଁ ଉପକାରୀ। ଆଉ ରସୁଣ ଉପକାର।
ରସୁଣର ଆ ଆଲିସିନ୍ ନାମକ ଉପଦାନ ଥାଏ ଏହା ରୋଗ ପ୍ରତିରୋଧକ ଶ କି ବଟାଇବା ଦ୍ରୟରେ ସ୍ୱାସ୍ଥ୍ୟ ସମର୍ଥନ କରିବା ଓ ଖାଦ୍ୟ ସ୍ଵାଦ ବଢେଇବା ସହାୟକ।
ହୁଁ।
ଆଉ ତାପରେ କୋଶ୍ଚିନ୍ ଔଷଧୀୟ ଗୁଣ
ହୁଁ ନା ଅଦାର ଔଷଧୀୟ ଗୁଣ।
ହଁ ଅଦାର ଔଷଧୀୟ ଗୁଣ।
ଅଦାର ହ ସହ ହଜମକୁ ସହଜ କରେ? ବାନ୍ତି ବା ଅସୁସ୍ଥ ଲାଗିଲେ ଅନ୍ତୁବିତ କମାଇବାରେ ସହଯୋଗ କରିପାରେ। ଏବଂ ସ୍ୱାଦ ସମୟରେ ଆରମ୍ଭ ଆ ରମ ହୋଇଥାଏ ତାପରେ
ସ
ସଜନା ଛୁଇଁର ଉପକାରିତା।
ସଜନା ଛୁଇଁରେ ଏକ କ୍ୟାଲସିୟମ୍ ଲୋହ ଓ ଭିଟାମିନ୍ ସି ଓ ତନ୍ତୁ ଥାଏ। ଏହା ହା ହାଡ଼ ମଜବୁତ କରେ ରକ୍ତ ବୃଦ୍ଧିରେ ସହାୟକ ଏବଂ ହଜମକୁ ଭଲ ରଖେ। ସଜନା ସାଗର ଉପକାରିତା।
ସଜନା ଶାଗରେ ଭିଟାମିିନ ଏ ସି ଇ ଏ ଲୁଣି ଆମ ଓ ଲୁ ଲୋହ ପ୍ରସ୍ତୁତନ ହୋଇଥାଏ ଏହା ଆଖି ହାଡ଼ ଓ ରୋ ରୋଗ ପ୍ରତିରୋଗ ଶକ୍ତି ପାଇଁ ଉପକାରୀ ଉପକାରୀ। ଆଉ ଧ। ଧନିଆ ପତ୍ର ବ୍ୟବହାର।
ଧନିଆ ପତ୍ର ତ